ହ
ନମସ୍କାର।
ହ୍ୟାଲୋ।
ନମସ୍କାର ସୋମୋନ ଭାଇ।
ହଁ ହଁ କୁହ କୁହ।
କେମିତି ଅଛନ୍ତି?
ମୁଁ ତ ବହୁତ ଭଲ ଅଛି।
ହଁ ମୁଁ ମଧ୍ୟ ଭଲ ଅଛି। ବହୁତ ଦିନ ହେଲା କଥା ହୋଇନଥିଲା ସେଥିପାଇଁ ଫୋନ୍ କଲି।
ହ୍ୟାଲୋ।
ହୁଁ କୁହ।
ଆଚ୍ଛା।
ମୁଁ ମୁଁ ମଧ୍ୟ ଭଲ ଅଛି ବହୁତ ଦିନ ହେଲା କଥା ତାଉଇନଥିଲି ସେଥିପାଇଁ ଫୋନ୍ କଲି। ନେକ୍ସଟ ଇଏ ଟା କୁହ।
ଆ ହଁ ଠିକ କହିଲେ ଏବେ ସମସ୍ତେ ନିଜ ନିଜ କାମରେ ବ୍ୟସ୍ତ ହେଯାଇଛନ୍ତି ନାଇଁ।
ହଁ ତମର ପପଡା କେମିତି ଚାଲିଛି?
ଆଉ ଭଲ ଚାଲିଛି ଆସନ୍ତା ମାସରେ ପରୀକ୍ଷା ଅଛି ସେଥିପାଇଁ ଟିକେ ଅଧିକ ପଢୁଛି ଆଉ।
ବହୁତ ଭଲ କେଉଁ ବିଷରେ ଅଧିକ ସମୟ ଦେଉଛ?
କମ୍ପ୍ୟୁଟର ଆକାଉଣ୍ଟ ଉପରେ ଅଧିକ ସମୟ ଟିକେ ଦଉଛି ଆଉ। ଆଉ ତମର କେମିତି?
ଆଚ୍ଛା ମୁଁ ମଧ୍ୟ ପ୍ରତିଦିନ ସକାଳେ ଓ ସନ୍ଧ୍ୟାରେ ପଢ଼ୁଚି। କଠିନ ବିଷୟକୁ ଆଗରୁ ସାରିଦେଉଛି।
ତୁ ଭଲ ଅଭ୍ୟାସ ମୁଁ ମଧ୍ୟ ସେଇପରି କରିବି ଆଉ।
ପଢା ସହିତ ସ୍ୱାସ୍ଥ୍ୟର ମଧ୍ୟ ଧ୍ୟାନ ରଖୁଚ କି?
ଏଁ ହଁ ସକାଳେ ଏଁ ହାଟୁଛି ଓ ହାଲୁକା ବ୍ୟାୟାମ କରୁଛି ଆଉ।
ଭଲ କଥା ସୁସ୍ଥ ଶରୀର ଥିଲେ ପଢାରେ ମନ ଭଲ ଲାଗେ।
ହଁ। ଠିକ କହିଲ ଏ ଆଉ ତମେ ଖାଇବା ପିଇବାରେ କଣ ଧ୍ୟାନ ରଖୁଚ।
ହଁ ଘରର ଖାଦ୍ୟ ଖାଉଚି ବାହାରର ଜଙ୍କ ଫୁଡ଼୍ କମ୍ ଖାଉଛି।
ହଁ ବହୁତ ଭଲ ମୁଁ ମଧ୍ୟ ଏବେ ଘରର ଖାଦ୍ୟ ଖାଇଆକୁ ଅଧିକ ପସନ୍ଦ କରୁଛି।
ଛୁଟି ଦିନରେ କଣ କରୁଛ?
ବହି ପଢୁଚି ଗରିବାର ସହ। ସମୟ କାଟୁଚି ଓ ଏବେ ଏବେ କ୍ରିକେଟ ଖେଳୁଛି ଆଉ।
ମୁଁ ମଧ୍ୟ ସନ୍ଧ୍ୟାରେ ସାଙ୍ଗମାନଙ୍କ ସହ ବ୍ୟାଡ଼ମିଟନ ଖେଳୁଚି।
କହିଲ
ମୁଁ ମଧ୍ୟ ସନ୍ଧ୍ୟାରେ ସାଙ୍ଗମାନଙ୍କ ସହ ବ୍ୟାଡ଼ମିଟନ ଖେଳୁଛି।
ଆଚ୍ଛା। ଖେଳିଲେ ଶରୀର ସୁସ୍ଥ ରହେ ଓ ମନ ମଧ୍ୟ ଭଲ ରହେ।
ତାହେଲେ ଆପଣଙ୍କ ଭବିଷ୍ୟତ ଲକ୍ଷ୍ୟ କଣ?
ଭବିଷ୍ୟତ ଲକ୍ଷ। ତମର ଭବିଷ୍ୟତ ଲକ୍ଷ୍ୟ କଣ।
ମୋର ଭବିଷ୍ୟ ରେ ଲକ୍ଷ ଅଛି ମୁଁ ଗୋଟେ ସଫ୍ଟୱେୟାର୍ ଇଞ୍ଜିନିୟର ହେବି।
ପଢା ସରି ଗୋଟିଏ ଭଲ ସରକାରୀ ଚାକିରୀ ପାଇବାକୁ ଚାହୁଁଚି ଆଉ।
ମୁଁ ବି ସେଇ ଆଉ ତମକୁ
ବହୁତ ଭଲ ମୁଁ ମଧ୍ୟ ସେହିଭଳି ଲକ୍ଷ୍ୟ ରଖିଛି।
କଁ କଇଲ।
ମୁଁ ବି ସେହିଭଳି ଲକ୍ଷ୍ୟ ରଖିଚି।
ଏ ଆହା ତାହେଲେ ଆମେ ଏକାଠି ପ୍ରସ୍ତୁତ କରିବା। କଁ କଉଚ।
ନିଶ୍ଚୟ ପ୍ରତିଦିନ ଗୋଟିଏ ଘଣ୍ଟା ବା ଦି ଘଣ୍ଟା ଫୋନ୍ ରେ ପ୍ରଶ୍ନ ଉତ୍ତର ଅଭ୍ୟାସ କରିବା ମିଶିକି।
ହଁ ବୋହୁତ ଭଲ ଭାବନା।
ଏବେ ମୋବାଇଲର ବ୍ୟବହାର ବହୁତ ବଢ଼ିଯାଇଛି ଏହା ଉପେରେ ଆପଣଙ୍କ ମତ କଣ।
ମୋ ମତରେ ଆବଶ୍ୟକ ପାଇଁ କାମ ମୋବାଇଲ ବ୍ୟବହାର କରିବା ଉଚିତ୍ ଅଧିକ ସମୟ ସୋସିଆଲ୍ ମିଡ଼ିଆରେ ରହିବା ଭୁଲ୍ ନୁହେଁ।
ହଁ ମୁଁ ମଧ୍ୟ ଦିନୁକୁ କିଛି ସମୟ ପାଇଁ ମୋବାଇଲ୍ ବନ୍ଦ ରଖେ।
ଏଁ ସେଇ ଅଭ୍ୟାସ ଭଲ।
ଗାଁର ଜୀବନ ଭଲ ନା ସହରର।
ମତେ ଗାଁ ର ଜୀବନ ବହୁତ ଭଲ ଲାଗେ ପରିଷ୍କାର ପବନ ଶାନ୍ତି ପରିବେଶ ଓ ଲୋକମାନଙ୍କ ମଧ୍ୟେରେ ସମ୍ପର୍କ ଥାଏ।
ଠିକ୍ କହିଲ କିନ୍ତୁ ସହରରେ ଚାକିରି ଓ ଶିକ୍ଷାର ସୁବିଧା ଅଧିକ ଅଛି।
ସେତିକି ସତ ଦୁଇଟିର ନିଜ ନିଜ ଭଲ ଦିଗ ଅଛି।
ପରିବେଶକୁ ସୁରକ୍ଷା କରିଆ ପାଇଁ ଆମେ କଣ କରିପାରିଆ।
ଅଧିକ ଗଛ ଲଗେଇଆ ପ୍ଲାଷ୍ଟିକ କମ ବ୍ୟବହାର କରିବା। ଓ ପାଣି ନଷ୍ଟ କରିବା ନ କରିବା ନାହିଁ।
ବହୁତ ଭଲ ଆମ ଗାଁରେ ମଧ୍ୟ ଗଛ ଲଗାଇଆ କାର୍ଯ୍ୟକ୍ରମ କରିପାରିଆ।
ହଁ ସମସ୍ତ ସାଙ୍ଗମାନଙ୍କୁ ଡାକି ଏହି କାମ କରିଵା ଏକାଠି।
ଠିକ୍ ଅଛି ଆଜିକାଲି ଅନଲାଇନ୍ ଶିକ୍ଷା ବିଷୟରେ ଆପଣଙ୍କର ମତ କଣ।
ଆଜି କାଲି ଅନଲାଇନ୍ ଶିକ୍ଷା ଭଲ କିନ୍ତୁ କ୍ଲାସ ରେ ବସି ପଢିବାର ଅନୁଭବ ଅଲଗା।
ହଁ ଦୁଇଟିର ଭଲ ଦିଗକୁ ନେଇ ପଢ଼ିବା ଉଚିତ୍।
ହଁ ଠିକ କହିଲ।
ଏଇ ରବିବାର ଖାଲି ଅଛନ୍ତି କି।
ହଁ ଖାଲି ଅଛି।
ତାହେଲେ ଆମେ ଲାଇବ୍ରେରୀକୁ ଯାଇ ପଢ଼ିବା ପରେ ଗାଁ ମନ୍ଦିର ଓ ପାର୍କ। ତେବେ ଅନ୍ୟାନ୍ୟ ସ୍ଥାନ ବୁଲିବାକୁ ଯିବା।
ବହୁତ ଭଲ ହ ଯୋଜନା ସକାଳ ନଅଟାରେ ଦେଖାହବ ଆଉ।
ଠିକ୍ ଅଛି ବହି ନୋଟୋ ପାଣି ବୋତଲ ନେଇ ଆସିବି।
ନିଶ୍ଚୟ।
ଆଉ ଆପଣଙ୍କ ଘରେ ଏବେ କେମିତି ଅଛନ୍ତି ସମସ୍ତେ ପରିବାର ଲୋକ।
ସେ ମତେ ବହୁତ ଭଲ ଲାଗିଲା।
ଆ ପରେ ଅଲଗା ଟପିକରେ କଥା ହବା।
ହ୍ୟାଲୋ।
ହ୍ୟାଲୋ।
ସୁବୁଝି ନା ନାଇ।
ହ ସୁବୁଚି ମୁ କହିଲି ଆ ପରେ ଆଉ ଟପିକ୍ ଉପରେ କଥା ହେବା ଆଉ ପାଞ୍ଚ ମିନିଟ୍ ଆଉ କେବେ ପୁରୀ ଯିବା ପାଇଁ ପ୍ଲାନ୍ କରନ୍ତୁ।
ଠିକ ଅଛି ଆଉ ଟ ଆଉ ଟ କିଛି କଥା ହବା ଆଉ ଏବେ ଆଉ କଣ କରିବ।
ଏବେ କଥା ଯାାଉ ପୁରୀ ବିଷୟରେ।
ପୁରୀ ନାଇଁ ପୁରୀ ନାଇଁ ମତେ କୁହ ରଜ ଏଥର ତମର କେମିତି ଗଲା?
ହଁ ଆମ ଗାଁକୁ ଯାଇଥିଲି। ତିନି ଦିନ ରଜ ହେଲା। ଫାଷ୍ଟ ଦିନ ସଜ ବାଜ ହେ ରହିଥିଲା। ତାପରେ ସବୁ ଦୋଳି ଫୋଳି ଆମ ଏଠି ଆମ ଗାଁ ରେ ଲାଗିଥିଲା। ତାପରେ ଆମ ଏଠି ଆ ଯୋଗ ବି ହୋଇଥିଲା। ମିଡ଼ିଆ ବାଲା ଆସିଥିଲେ ନ୍ୟୁଜ୍ ଚ୍ୟାନେଲରୁ। ବହୁତ ମସ୍ତି କଲୁ। ତାପରେ ମଝି ରଜ ଦିନ ଆମର ଫିସ୍ଟ ହୁଏ ସବୁ ବର୍ଷ। ସେଇ ବର୍ଷ ବି ହେଇଥିଲା। ତାପରେ ଲାଷ୍ଟ ଯୋଉ ଦିନ ଆମ ସାଙ୍ଗମାନଙ୍କ ସହିତ ଖେଳ ପ୍ରତିଯୋଗିତା ଥିଲା। ତ ଆପଣଙ୍କର ରଜର ଅଭିଜ୍ଞତା କଣ?
ରଜ ଭଲ ଭାବରେ ହୁଏ। ଆମେ ମଧ୍ୟ ରଜରେ ବହୁତ ପ୍ରକାର ଆମର ଯିଏକି ଆମର ଯୋ ବଡ ଆମର ଯୋଉ କ୍ରିକେଟ ଦଳ ଅଛି, ଆମର ଯୋ ଯିଏ ରହିଲେ ବୟସ୍ କ ଖ ଖେଳାଳି ଆମେ ଆମେ ଯୋଉ ନୂଆ ପିଲା ଛୋଟ ପିଲା ତାଙ୍କର ଆମର ଖେଳ ହୁଏ ଆମେ ତିନି ଦିନ ଯାକ ଖେଳୁ। ଯୋଉମାନେ ଦି ଦିନ ଜିତନ୍ତି। ସ ସେ ଜିତନ୍ତି ଯୋଉମାନାନଙ୍କୁ ଯ ଦିଟା ମାନେ ତିନୋଟି ମ୍ୟାଚ ରେ ଯୋଉଉମାନେ ଦି ମାନ ଜିତନ୍ତି ସେ ସେମାନେ ରୋଷେଇ କରିକି ଦେବେ। ବଡ ଆ ଯ
ଆଚଛା ମାନେ ଯୋଉମାନେ ହାରିବେ ସେମାନେ ରୋଷେଇ କରିକି ଦେବେ ଆଉ।
ହଁ ଲାଷ୍ଟ ଦିନ ଫିଷ୍ଟ ହୁଏ ଆମର।
ଆଉ ଆପଣଙ୍କ ଗାଁରେ ପର୍ବପର୍ବାଣି କଣ ପାଳନ ହୁଏ?
ଆମର ଏଇ ରଜ, ହୋଲି ପଣା ସଂକ୍ରାନ୍ତି ତ ଆମ ଗାଁରେ ବହୁତ ଧୁମଧାମ ରେ ହୁଏ।
ହଁ ଆମ ଏଠି ଦଶହରା ହୁଏ। ଗଣେଶ ପୂଜା, ମକର ସଂକ୍ରାନ୍ତି ହୁଏ। ମକର ସଂକ୍ରାନ୍ତି ଆମେ ବହୁତ ଗୁଡ଼ି ଉଡ଼ାଉ।
ଆମର ପଣା ସଂକ୍ରାନ୍ତିରେ ହର ପାର୍ବତୀ ଠାକୁର ପୂଜା ପାଆନ୍ତି। ଆମର ହରପ୍ରଦବତି ପୂଜା ପାଆନ୍ତି ବୋଲିକି ଆମର ଏଠି ତିନି ଦିନ ପୂଜା ହୁଏ। ତାପରେ ଆମର ଏ ଯାତ୍ରା ହୁଏ। ବହୁତ ଦୋକାନ ବଜାର ପଡେ। ବହୁତ ବହୁତ ଗାଁ ର ଲୋକ ମାନ ସମର ଦେଖିବାକୁ ଆସ ନ୍ତି ବହୁତ ଭଲ ଭାବରେ ପାଳନ ହୁଏ ଆଉ।
ଆଉ ଗାଁରେ ଫସଲ କେମିତି କଣ ହଉଚି?
ଆମ ଫସଲ ତ ଏ ଏଇ ବର୍ଷ ହେଇ ଧାନ କାମ ହଉଥିଲା, ଧାନ ସରିଚି ଏବେ ଆମର ବନ୍ୟାଞ୍ଚଳ ନା?
ଆଜ୍ଞା।
ହୁଁ ବନ୍ ଧାନ କ ଚାଷ ସରିଲା। ପରେ କିଛି ସମୟ ରହିବାକୁ ପଡ଼ିବ। ତାପରେ ଯାଇକି ବନ୍ୟା ସରିଲା ବନ୍ୟା ଆସିକି ଯାଇସାରିଲା ପ ପରେ ଯାଇହିକି ବିରି ବୁ ହବ।
ହଁ ଆମ ଏଠି ବି ଆମ ଗାଁରେ ଏଇ ହେଉ ଚାଷ ହଉଚି ଆଉ ପନିପରିବା ସବୁ ଚାଷ ଲାଗିଚି।
ଆଚ୍ଛା। ଆମ ହେପଟରେ ରଖିକି କି କି ପ୍ରକାର ପନିପରିବା ହୁଏ?
ଆଉ ଏଟି ଏଟି ଆଳୁ ଚାଷ ହୁଏ ବାଦାମ ଚାଷ ହୁଏ। ତାପକରେ କଖାରୁ ଚାଷ ହୁଏ। ବିଭିନ୍ନ ପ୍ରକାର ଶାଗ ଚାଷ ହୁଏ। ଆଚ୍ଛ ଆଉ ତା ହେଲେ କେବେ କୁଆଡ଼େ ପୁରୀ ଯିବା ପାଇଁ ପ୍ଲାନ୍ କରନ୍ତୁ।
ପୁରୀ ତ ଯିବାର ଥିଲା ହେଲେ ଯାଇ ହଉନି ଆଉ କଣ କରିବା?
ଏହିଇ ବର୍ଷ ବାଉଡ଼ରେ ଆସୁନାହାଁନ୍ତି, ସାଙ୍ଗମାନଙ୍କ ସହିତ ଯିବା ମିଶିକି।
ସେଥିଲା କିନ୍ତୁ ଆମର ବର୍ଷିକା ଯାଇନି ନା ବଡ ଆନ୍ଧୁ କେମିତି ବର୍ଷିକା ଯାଇନି ସେଠିକି ଯିବି।
ଆଚ୍ଛା ଆଜିିବି ଆମ ଏଠି ଜଣେ ଏକ୍ସପାୟାର କରିଗଲେ। ମୁଁ ବି ଯାଇପାରିବିନି ଆଉ।
ଅ ହ।
ଆଉ ଆଗକୁ କଣ କରିବ ବୋଲି ଭାବିଚନ୍ତି?
ଏବେ ତ ପଢାପଢି ଚାଲିଚି ଦେଖିବା ଆଗକୁ ଆଉ କିଛି ସରକାରୀ ଚାକିରି ବାହାରିଲେ ତାଲୋଗି ଆ
ଏ ମୁଁ ବି ସେଇଆ ଭାବୁଥିଲି, ଦୁଇ ବର୍ଷ ଡ୍ରପ୍ ନେଇକି ସରକାରୀ ଚାକିରି ପାଇଁ ପ୍ରିପେୟାର କରିବି, ବ୍ୟାଙ୍କିଙ୍ଗ ହେଉ, ରେଲୱେ ହେଉ।
ଶୁଭିଲାନି।
ମୁୁଁ କହିଲି ବ୍ୟାଙ୍କିଙ୍ଗ୍, ରେଲୱେ ପାଇଁ ପ୍ରିପେଆର୍ କରିବି ଆଉ ଗମେଣ୍ଟ ପାଇଁ ଆଉ।
ହଁ, ତ ଦେଖିବା ଆଉ।
ଆଉ ଆପଣ କ୍ରିକେଟ୍ ଖେଳ ଦେଖନ୍ତି, ଆଇ ପି ଏଲ୍?
ହଁ, ହଁ।
ହଁ, ଆପଣଙ୍କ ଫେଭରାଇଟ୍ ଟିମ୍?
ଆମର ଫେଭରାଇଟ୍ ପସନ୍ଦ ଟିମ୍ ହେଲେ ଆମର ମୁମ୍ବାଇ ଇଣ୍ଡିୟାନ୍ସ‌।
ଭାଇ ଆମେ ବି ମୁମ୍ବାଇ ଇଡିୟାନ୍ସ ଫ୍ୟାନ୍।
ତାହେଲେ ଆପଣ ରୋହିତ ଶର୍ମା ଙ୍କର ବହୁତ ବଡ ଫ୍ୟାନ୍।
ଆଜ୍ଞା, ରୋହିତ ଶର୍ମାଙ୍କ ବଡ଼ ଫ୍ୟାନ୍।
ଆଚ୍ଛା, ଆମକୁ ବି ସେଇ ସେଥିପାଇଁ ହିଁ ଆମକୁ ଭଲ ଲାଗେ।
ଆଜ୍ଞା, ଆଉ?
ଆଚ୍ଛା, ବହୁତ ବହୁତ ଧନ୍ୟବାଦ ଏତେ ସମୟ ମୋ ସହିତ କଥା ହେଇଥିବାରୁ। ଏବେ ଆମର ସମୟ ହେଇଯାଇଛି ଆମେ ଏବେ ରହିବା, କହୁନାହାନ୍ତି।
ଆପଣଙ୍କ ଘରେ କେମିତି କଣ ଅଛନ୍ତି?
ଆମ ଘରେ ତ ବହୁତ ଭଲ ଅଛନ୍ତି, ଆଉ ତମ ଘରେ କେମିତି ଅଛନ୍ତି?
ହଁ, ଭାଇ ବାପା ମାଁ ଭଲ ଅଛନ୍ତି, ଭାଇର ବି ଏଇ ବର୍ଷ ଦଶ ଶମ ପରୀକ୍ଷା ସରିଲା, ଏଇ ଭଲ ଅଛି। ଆପଣଙ୍କ ସହିତ କଥା ହେଇ ବହୁତ ଭଲ ଲାଗିଲା ଆଉ ଆଗକୁ, ଧନ୍ୟବାଦ।
ପରବର୍ତ୍ତୀ କଲରେ ଆମେ କିଛି ଅଲଗା କିଛି କଥା ହେବେ ଆଉ।